ହଁ କଣ କରୁଛୁ ତମେ ଏବେ?
ମୁଁ ଏବେ ଆଜ୍ଞା ଆସିଛି ଟିକେ କଲେଜ କାମରେ ତ, କହୁନାହାନ୍ତି ଆପଣ?
ଓହୋ ତମେ ବୋଧେ କୁଆଡେ ଯାଇଛ କଲେଜ କାମ ରେ ଆସିଛ?
ଏତେ ପରେ ଆସିଛି ତାପରେ ଏଇ ଘର ପାଖରେ ଗୋଟେ ବଢିଆ ଗୋଟେ ଜାଗା ଥିଲା ପବନ ଦଉଥିଲା ତ ଟିକେ ବସ ବସି ପଢୁଛି ତମେ ତ ଜାଣିଥିବ ଏକୁଟିଆ ମୁଁ ବସେ ସବୁବେଳେ ଆଉ।
ହଁ ବା ତମେ ତ ସବୁବେଳେ ଏକୁଟିଆ ବସ ଆଉ କୋଉ ଜାଗାରେ ଅଛ ଟିକେ କହୁନ?
ଏ ଏଇ ପାଖରେ ହୁଁ ଭାଇଏ ଭାସ୍କରେସୁର ପାଖରେ ଗୋଟେ ଜାଗା ଅଛି ଏକୁଟିଆ ବସି ପଡୁଛୁ।
ଓହୋ ଆଉ ତମ କଲେଜ ଯାଇଥିଲ ତମେ କୁଆଡେ ଯାଇଥିଲ କଣ ହେଲା?
ନା କଲେଜ ଯାଇଥିଲି କରିବାକୁ ଠିକ ସବୁ ଓ ଇଏ ଯଉଟ ହିଁ ଯେ କିନ୍ତୁ କିଛି ହେଲାନି ଆଉ।
ଓହୋ। ଆଉ ଆମେ ଯାଦି ଯାଇଥିଲ ସିନା ବିରିୟାନୀ ଖାଇବାକୁ ଯଉଁ ସଫିକ୍ ବିରିୟାନୀ ତମ ପଟିଆ ପାଖରେ
ହଁ ପଟିିବା ପାଖରେ ଯୋଉ ସଫିକ୍ ବିରିୟାନୀ।
ହଁ ସେ ବିରିୟାନୀ ଯଉ ଯାଇଥିଲେ ମୁଁ ଦିଦିଙ୍କୁ ଦେଇଥିଲି ଯଉ କିିକାଣି ଖାଇଥିଲେ ଦିଦିକୁ ବହୁତ ବଢିଆ ଲାଗିଥିଲା ଦିଦିଙ୍କୁ ବିଶ୍ୱାସ ହେଲାନି କି ସେଟା ଶହେ ଟଙ୍କାର ବିରିୟାନି ବୋଲି ଦିଦି କହିଲେ କି ଲୋକ ଲୋକେସନ୍ଟ ପଠା ମୁଁ ଲୋକେସନ୍ଟା ମୁଁ କହିଦେଲି ତାଙ୍କୁ କି ଆମେ ଚନ୍ଦକାାରୁ ଆଞଜିବାକୁ ଯାଇଥିଲୁ।
ହଁ କହିଦେଇଥାନ୍ତ ଦିଦି କୁ ରିସିଭାଇ କଲେଜ ପାଖରେ।
ହଁ ମୁଁ ସେପାଇଁ କିଛି କହିଲିନି ଆଉ ତ ସେଥିପାଇଁ ମୁଁ କଣ କହିଲି କହିଲ? ସେ ବିରିୟାନୀଟା ଦିଦି କୋଉ ଛନ୍ତି ଖାଇବାକୁ ଆଉ ଖକୁ ଯିବା ପାଇଁ। ମୁଁ କହିଲି ଥାଉ ନହେନେ ମୁଁ ତୋ ପାଇଁ ନେଇ ଆସିବି ଯାଇ ହବନି କାହିକିନା ମୋ ଗଡି ରେ ଇନ୍ଦନ ନାହିଁ।
ହଁ କହିଦବ ସେଇଟା ମୁଁ ଗାଡିରେ ବିରିୟାନୀ ସିନା ଶହେ ଟଙ୍କା କିନ୍ତୁ ମୋ ଗାଡିର ପେ ତେଲ ଖାଇଯିବ ଦୁଇଶହ ଟଙ୍କାର।
ହଁପା ମୁଁ ତାଙ୍କୁ ସେଇ କଥା କିଲି ଦିଦି ତାପରେ ଆଉ କିଛି କହିଲେନି ଦିଦି କିଲେ କି ପାହାଡି ମୋମ ଖାଇବା ପାଇଁ ଯିବ ବୋଲି ସିଏ କଲେ କିନ୍ତୁ ଶଇଦନଗର ପାଖ ଆସୁ ସେଇଠି ଯିବ ବୋଲି କହିଲା।
ଶହୀଦ ନଗର ଅଛି ନହେଲେ ଓଇଟି ପାଖରେ ଗୋଟେ ଭିତରକୁ ଯିବ ତିବଟିଆ ନୁ ଗୋଟେ ଅଛି।
ହଁ ସେ ତିବ୍ବତୀୟଆ ମୋମୋ ଅଛି ଦିଦି କହୁିଥିଲା ଯିିବ ବୋଲି ଖାଇବାକୁ ଆଉ ଦିଦି ତମେ ଜାଣିଛ ମୋ ଦିଦି ଦି କଣ କହିଲ ଫଟୋ ଉଠିବା ବହୁତ ପସନ୍ଦ ଯଦି ତା ଫଟୋଟା ଭଲ ନ ଉଠିଲା ସେ ରାଗିକି ମୋ ଉପରେ ରାଗିଯାଏ। ସେଥିପାଇ ମୋ ସହିତ କଥା ବି ହେଇନି ଚାରି ପାଞ୍ଚ ଦିନ କଥା ହେଲାନି ତାପରେ ତ ରାଗ ଶାନ୍ତ ହେଇଗଲା ଦି ତିନିଟା ଫଟ ଭଲ ଉଠେଇଥିଲେ ସେଉ ଆଉ କିଛି କହେନି।
ସେଇଟା ତ ମୁଁ କରେ କାହିଁକିନା ମୁଁ ଯେମିତି ହେଲେ ଗୋଟେ ଦିଟା ହଉ ପଛକେ ଠିକି କରେ। ଭଲ ଫଟ ଆସେ।
ହଁ ସେ ତ ଭଲ ଫଟ ଆସିଯାଏ ଆଉ ଆଉ ମୁଁ କଣ କହୁଥିଲି କହିଲେ ଏବେ ଗୋଟେ ବୁଲିବା ପାଇଁ ଯିବା ପାଇଁ ହ ହବନି ଭଲ ଦେଓମାଳିଆ ଏଠେ ବୁଲିବାକୁ ଗଲେ?
ଯିବା ବା ଆମର ମୋର ସେ ଯୋଉ ଭାଇ ଜଣେ କହୁଥିଲେ ସେଇ ବର୍ଷା ଦିନେ ଆମେ ଆର ବର୍ଷ ଏତିକି ବେଳେ ଯାଇଥିଲୁ ମହେନ୍ଦଗିରି।
ହଁ ହଁ।
ତ ଅରାକୁ ଭ୍ୟାଲି ଯିବାକୁ ସେ ଯୋଉ ଅଛି ଭାଇଜାକ ପାଖରେ ସେଇଠିକୁ ଯିବାକୁ ଗୋଟେ ଦିନ ଶନିବାର ଗଲେ ରବିବାର ସୁଧା ସୁଧା ପଳେଇଆସିବା ଆଉ ଯଦି ଆପଣ ଫାଙ୍କା ହେବେ କହିବେ ଯିବାକୁ ଆଉ।
ହଁ ମୁଁ ସେ କଥା କିଲି ଯିବା ପାଇଁ ବୁଲା ବ କରିବାକୁ ପାଇଁିବବେ କାହିଁକ ବହୁ ଦିନ ହେଲାଣି ତ ଏ ବୁଲାବୁଲି ଯାଇନି ମୋର ତ ଏବେ ପରୀକ୍ଷା ସରିଛି ଆଗକୁ ଏବେ କିଛିୁ ସୁବିଧା ବି ନାହିଁ ମୁଁ ପରୀକ୍ଷା ତ ସରିଗଲା ପରେ ଭାବୁିଲି କୁଆଡେ ବାହାରେ ବାହାରେ କଲେଜ ଫଲେଜ ଯିବା ପାଇଁ ଆଉ ଓଡ଼ିଶାରେ ରହିବା ପାଇଁ ମୋତ ଇଚ୍ଛା ହେଉନାହିଁ।
ନା ବା ତମର ସେ ଯୋଉ ଭାଇ ବା ତମକୁ ଛାଡିବେନି ତମେ ବାହାରକୁ କଣ ଯିବ ବୋଲି କହୁଛ?
ଭାଇଙ୍କୁ ମନେଇବାକୁ ପଡିବ କଣ କରିବା ଭାଇଙ୍କୁ ଟିକେ ମନେ ବୁଝିବାକୁ ପଡିବ ଭାଇଙ୍କୁ ନହେଲେ କଣ କରିବି ଏଇଠି ରହିଗଲେ ଅସୁବିଧା ହେବ ବା।
କେମିତି ଅସୁବିଧା ହବ ତମ ବା କି କି ଆଇ ଟିଆ ରେ ପଢିଲେ ତ କିଛି ଅସୁବିଧା ହବନି।
ନା ସେ କଣ କହିଲ କଣ କହିଲ ମୋ ଗୋଟେ ସାଙ୍ଗ ଗୋଟେ ପଢୁଛନ୍ତି ରମା ଦେବୀରେ ହେଲା ସିଏ ମୋେ ବହୁତ ବାର ଏଠି ଭୁବନସ୍ଵର ରେ ଓଡିଶାରେ ଦେଖାହେଇଛନ୍ତି ଓଡିଶା ବାହାରାରୁକୁ ଗଲେ ଆଉ ଦେଖ ଖାହେବେନି ତ ମୋତେ ଟିକେ ଭଲ ଲାଗିବ।
ନା ନା ତମେ ସେମିତି କଲେ ସେ ଭାଇ ଅବସ୍ଥା କଣ ହବ ସେ ଭାଇଙ୍କ ଅବସ୍ଥା ପୁଣି ଖରାପ ହେଇଯିବ।
ନା ମୁଁ ଭାଇଙ୍କୁ କଲ୍ କରିକି ତାଙ୍କ ସବୁ ଅବସ୍ଥା ଭଲ କରିଦେବି ନା କଲ୍ କଣ ସେ ଭାଇ ରାଜି ହେବେନି କି?
ନା ନା ଭାଇ ସେ ରାଜି ହେବେନି ପୁଣି ଅଯଥାରେ ଭାଇ ବାରମ୍ବାର ପ୍ରତି ମାସରେ ସେ ରାଜ୍ୟକୁ ଯାଉଥିବେ କଣ ଭଲ ଲାଗିବ ତମକୁ?
ଆଚ୍ଛା ହଉ ଛାଡ କଣ କରିବା, କିନ୍ତୁ ମୋ ପାଖରେ ଗୋଟେ ଯଉ ସାଙ୍ଗ ରହୁଛି ତାର କଣ କରିବା କହିଲ, ସେ ଆର ଡି ରେ ପଢୁଛି ଏ ସେ ନେଗୋ ମନ୍ଦିର ପାଖେ ସେ ରହେ ମୋ ସାଙ୍ଗଟା।
ନା ନା ସେଇ ସାଙ୍ଗ ତ ମେଘେଶ୍ଵର ପାଖରେ ରୁହେ। ତମର ଯୋଉ ଆଉ ଗୋଟେ ସାଙ୍ଗ ବି ପାଖରେ ଯୋଉ ରୁହେ ମଇଁଷି କାଲ ପାଖରେ। ଯୋଉ ବଡଗଡ ପାଖରେ ସିଏ ତମର ତ ଦି ତିନିଟା ସାଙ୍ଗ ପଢ଼ୁଛନ୍ତି। ସେ ଦେଖିବା କଣ ଗଟେ କରିବା ଆଉ।
ନା ତାଙ୍କର ମୋର ଆଉ କିଛି କରିବାର ନାହିଁ ଛାଡ ତା କଥା ଆମେ ଦେଖିବା ପାହାଡ଼ି ମୋମୋ ଖାଇବାକୁ ଯିବା ଆମେ।
ହଁ ପାହାଡ଼ି ମୋମୋ ନଲ୍ତି ସେ ଯୋଉ ତବତିଆନ ମୋମ ଭିତରେ ଅଛି ତମେ ଦେଖିନ ସେ ଜାଗା ଟା, ଥରେ ଗଲା ପରେ ଜାଣିବ କେମିତି ଆଉ।
ତାହା ନିଶ୍ଚୟ ମୁଁ କେବେ ଦେଖି ଆପଣଙ୍କୁ କହିବି, ଆମେ ନହେଲେ ଯିବା ଖାଇକି ଆସିବା ଆଉ।
ହଁ ହଁ।
ଆଉ ଟିକେ କଣ କହିଲ ଆମ ନାଲି ଚା ଟା ବହୁତ ଦିନ ହେଲା ପିନି, ଦେହ ପାଇଁ ଟିକେ ଭଲ ନା ନାଲିଚା ପା ଏଠି ଆଉ ମିଳୁନି, ନାଲିଚାରେ ଟିକେ ବୁଝ।
ହଁ ବା କାଲି ବା ଆପଣଙ୍କୁ କହିଲି ଚା କରିବାକୁ।
ହେଲା ଆଉ ନାଲି ଚା ଟିକେ କରିବେ ଦେହ ଟିକେ ଭଲ ଲାଗିବ ସୁସ୍ଥ ଲାଗିବ।
ଯିବା ସିଆଡ ଟିକେ ସେ ଯୋଉ ଆପଣ କହୁଛନ୍ତି ମୋମୋ ଖାଇବାକୁ ସେ ଯୋଉ ଉଁ ସେପଟ ଆଡେ ଯିବା ଯୋଉ ମୁଁ କହୁଥିଲି। ତାପରେ ଆପଣ ଯାହା କହିକି କହିବେ ଆଉ।
ଆଉ ମୋର ଗୋଟେ ସାଙ୍ଗ ଅଛି ତାକୁ ଟିକେ ଆଚାର ଦରକାର ଥିଲା, ତାକୁ ବି କଣ ଆଚାରା ଖାଇବା ପାଇଁ ଇଚ୍ଛା ହଉଛି ତ ଆ ପଣ ଟିକେ ପଠେଇଦେବେ କି ଆଚାର ତା ପାଖକୁ?
ଓହୋ ଆପଣ ହଁ ସେ ଯୋଉ ଖୁଣ୍ଟରେ ଯିଏ ଚଢନ୍ତି ଯାଇଁଲି ଯାଇଁଲି।
ହଁ ତାଙ୍କୁ ଟିକେ ଏବେ ଆଚାର ଫାଚର କଣ ଖଇବା ପାଇଁ ଇଚ୍ଛା ହଉଚି, ତାଙ୍କ ଦେହଟା ଭଲ ଲାଗୁନି, ଆଚାର ଟା ତାଙ୍କୁ ଟିକେ ପଠେଇ ଦେବ ତ।
ହଁ ଆପଣ କଣ ପଛରୁ କଣ ରୋଷେଇ ଫୋଷେଇ ବୋଧେ କରୁଛନ୍ତି, ପ୍ରେସର କୁକର ଶବ୍ଦ ଶୁଭୁଚି।
ହଁ ମୁଁ ଭାଇ ରୋଷେଇ ବି କରୁଛି ଆଉ କଣ କରିବି, ଏକଲା ରହିଲେ ତ ଏଇଭଳିଆ କରିବାକୁ ପଡିବ, ଆଉ ସାଙ୍ଗସାଥି କେହି ନାହାନ୍ତି ଘରୁ ତ ପଳେଇ ଆସିଛି।
ଆଟଲିଷ୍ଟ ତମର ତ ସେଇ ଖୁଣ୍ଟି ଚଡା ସାଙ୍ଗ ଡେଲି ଆଉଛି ମୁଁ ତ ଏକୁଟିଆ ବହୁ
ହ ହଁ ବା ସେ ଡେଲି ପଳେଇଆଶୁଛି, କଣ କରିବା, ମୁଁ ବା ଗୋଟେ ଗୋଟେ ବିଲାତି କୁକୁର ଗୋଟେ ପାଳିଥିଲି ହେଲା। ସେ କଣ୍ କହିଲ ଡେଲି ଗାଧୋଇବାକୁ ପଡିଲା ଗାଧୋଇବାକୁ ପଡ଼ିଲା ସେ ପାଣିରେ ତା ଦେହଟା ଖରାପ ହେଇଯାଇଛି ଧୂଆଁ ଦଉଛି ଯେ ଧୂଆଁ ରେ ଭଲ ହେଇଯିବ।
ଆପଣଙ୍କର ଆଉ ଗୋଟେ ସରଳ ସାଙ୍ଗ ଥିଲା ଜାଣିଛନ୍ତି ଯୋ ଆ ଯୋ ମୁଁ ବାହାରେ ଥିଲା ବେଳେ ଯିଏ ମୋ ସାଙ୍ଗରେ ଗୋଟେ ମିଶୁଥିଲା ଗୋଟେ ସରଳ ସାଙ୍ଗଟେ ତା ଖବର ସବୁ କଣ?
କିଏ କହିଲ ଆପଣଙ୍କ ଯଉ ସରଳ ସାଙ୍ଗ, କିଏ କାହା କଥା କହୁଛନ୍ତି କହିଲ?
ମୁଁ ଯେତେବେଳେ ଇଣ୍ଟର୍ନସିପ୍ କରୁଥିଲି ସେ ସରଳ ସାଙ୍ଗଟା ମୋ ସାଙ୍ଗରେ କଥା ହୁଏ ସବୁବେଳେ।
ହଁ ମୋର ମନେ ନାହିଁ, ଆପଣ ଟିକେ କୋଉ ଜାଗାରେ ରହନ୍ତି ଟିକେ କହିପାରିବେ କି?
ସିଏ ଆଗରୁ କ୍ଵାର୍ଟର ରେ ରହୁଥିଲେ।
ଓ ସେ ବି ଜେ ପି କଲେଜ ପାଖରେ କି?
ହଁ ହଁ ବଡ ବଡ ଗେଟ୍ ପାଖ କ୍ୱାଟର ଯାହାର।
ଆରେ ହଁ ହଁ ସିଏ ବି ଆପଣଙ୍କୁ ବହୁତ ଖୋଜୁଥିଲା ଆପଣ ଏବେ କେମିତି ଦେଖା କରିଦେଉନାହାନ୍ତି ତାଙ୍କୁ।
ନା ନା ଆପଣ ଙ୍କର୍ ସେ ସରଳ ସାଙ୍ଗ ତ ଆମେ କଣ ଆଉ ଦେଖା କରିବୁ ଆପଣଙ୍କ ସାଙ୍ଗ ସାଙ୍ଗେ।
ନା ଆପଣଙ୍କ ଭାଇ ହେବ ନା ଯାହେଲେ ନିଜ ଭାଇ ଆପଣ ତାଙ୍କୁ ଦେଖା ନ କଲେ ସେ ଖରାପ ଭାବିବେନି?
ନା ନା ନା ସେ ଆପଣଙ୍କ ସାଙ୍ଗ ବହୁତ ସରଳ ତ ସେଇଥିପାଇଁ ଦେଖା କରୁନାହିଁ ଏତେ ସରଳ ଆଉ ସାଧାରଣ ହେଲେ ଭଲ ହବ କି?
ହଁ ବା ଦୁନିଆ ତ ଇଏ ଅଛନ୍ତି ତାକୁ ଟିକେ ବୁଝିବାକୁ ପଡ଼ିବ ବୁଝିବାକୁ ପଡ଼ିବ ମାନେ ଯଦି କଲ୍ କରି ବୁଝେଇ ଦିଅନ୍ତୁ।
ହଁ ସିଏ କେତେବେଳେ କଣ ହେଇଯାଉ ଏପଟେ ଠିକ ସବୁ ଆପଣ ଯୋଉ ଆପଣଙ୍କ ଯୋଉ ଭାଇ ପାଇଁ ଯାଉନାହାନ୍ତି ତାଙ୍କର ହୁଁ ସବୁ ସେ ଯୋଉ କଲେଜ ବାହାର କଲେଜ ଯାଉନାହାନ୍ତି ତାଙ୍କର ସବୁ ଠିକ କରିଦିଅନ୍ତୁ ତାପରେ କଥା ହେଇଯିବ ଆଉ।
ହଁ। ମୁଁ ଯୋଉ ବାହାରେ କଲେଜକୁ ଉ ମୁଁ ଯିବିନି ମୋ ଭାଇ କଥା ମୋ ବହୁତ ଟେନସନ୍ ହେଉଛି କଣ କରିବା ବୋଲି? ସେ କଣ ଖାଲି ଆଉ ଏକଲା ବୁଲିବାକୁ ପଳଉଛି ମୁଁ ଜାଣିପାରୁନି?
ସେ ଭାଇ ତ ଦି ତିନି ବର୍ଷରେ ଆପଣ କହିଛନ୍ତି ସବୁ ଠିକ କରିଦେବେ।
ହଁ।
ତାପରେ ଆପଣ ଠିକ କରିସାରିଲା ପରେ ଟିକେ ଦେଖିବେ ଆଉ।
ହୁଁ ନିଶ୍ଚୟ ମୁଁ ଆପଣଙ୍କୁ ମୋ ଭାଇଙ୍କୁ ଜଣେଇବି ସେ ତ ମୋ ଭାଇ ଦେହରେ ଯଉ ରୋଗ ହଉଛି। ସେ ରୋଗଟା ଛାଡି ଯାଉ ଭାଇଙ୍କୁ।
କାହିଁକି ଭାଇଙ୍କର ଆଉ ରୋଗ ଆଗରୁ ଥିଲା ଯେ ସେ ରୋଗ ପଳେଇଲାନି ନା ଡରରେ।
ବାସ ସେ ରୋଗଟା ଛାଡ଼ି ଦେଇାଇଛି ସେଥିପାଇଁ ଟିକେ ଭାଇ ଟିଏ ଭଲ ପିଲା ହେଇଯାଇଛନ୍ତି ସେଥିପାଇଁ କହୁଥିଲି ଆଉ।
ଭାଇ ଏନା ଖାଲି ଟିକେ ନାଲି ଚା ପିଉଛନ୍ତି ଆଉ ବେଶୀ କିଛି ପିଉନାହାନ୍ତି।
ଯାହା ହଉ ଭଲ କଥା ମୁଁ ଭାଇଙ୍କୁ ତ ବହୁତ ଦିନ ହେଲା କଲ୍ କରିଲିନି ମୁଁ ତାଙ୍କୁ କଲ୍ କରି ଦେଖିବା ସେ କଣ କହୁଛନ୍ତି।
ଅ ହୋ ଆପଣ ଗୋଟେ କାମ କରିବେ? ଆପଣଙ୍କର ସେ ଯୋଉ ସାଧାରଣ ସାଙ୍ଗ ଅଛନ୍ତି ଯେ ବଡ ବଡ ପାଖରେ ଗେଟ୍ ପାଖରେ ତାଙ୍କ କ୍ଵାର୍ଟର ଟା ସେ ଯୋଉ ରୁହନ୍ତି ତାଙ୍କୁ ଟିକେ ବୁଝାବୁଝି କରନ୍ତୁ ଆଉ ସେ ଏତେ ସାଧାରଣ ହେଲେ ବି ଭଲ କଥା ନୁହଁ ଲୋକ ଆହୁରି ତାଙ୍କୁ କଣ କହିଲେ ବୋକା କରି ପଇସା ପତ୍ର ନେଇଯିବେ।
ସେଇଆ ହେଲା ବା କଥା ଆପଣ ଟା ବୁଝେଇ ଦିଅନ୍ତୁ ମୁଁ ତ କହୁଛି ଆପଣ ବୁଝେଇଲେ ସେ ବହୁତ ଭଲସେ ସେ ବୁଝିଯିବେ।
ନା ନା ଆପଣଙ୍କ ସାଙ୍ଗରେ ଆଗରୁ ସାଙ୍ଗ ହଉଥିଲା ନା ସିଏ ସାଧାରଣ ସାଙ୍ଗ ଆପଣଙ୍କର ସିଏ।
ଆରେ ମୋ ସହ ଯେତିକି ତ ମିଶିନାହାନ୍ତି ଆପଣ ତ ସେ ଦିଲ୍ଲୀରେ ରାତିରେ କଥା ହେଇ ଆସିବା ବଡ଼ ହୋଇଛି ଆଉ କଣ କହିବି ମୁଁ?
ହୁଁ ଆପଣଙ୍କ ସେଇଠୁ ନା ନା ଲୋକ ଆଗରୁ କଣ କହିଲେ ଆଗରୁ ଲୋକ ବୁଦ୍ଧି ଶିଖିକି ପାଖରେ ରୁହନ୍ତି କିନ୍ତୁ ଆଜିକାଲି ଯୁଗରେ ଲୋକ ବୁଦ୍ଧି ଶିଖିକି ପା ସେ ଆଗକୁ ପଢନ୍ତି ଆଉ ପାଖରେ ରୁହନ୍ତିନି ସେଇଆ ଗୋଟେ ଅସୁବିଧା ଆଉ।
ଓହୋ ଏମିତି କଥା ତାହେଲେ।
ଲୋକଙ୍କୁ ଆପଣ ଯେତେ ବୁଦ୍ଧି ଶିଖେଇବେ ସେମାନେ ଆଉ ରହିବେନି ପାଖରେ।
ସେଇ ଆଉ ଆପଣ ତ ଏ ଚାରି ନମ୍ବରରୁ ତ ବୁଦ୍ଧି ଶିଖିକି ଆସି ଛନ୍ତି ଆଉ ଆପଣ ତ ଯାଇଥିଲେ ଯେଉ କନସର୍ଟ ଯାଇଥିଲେ ଗୀତ ଶୁଣିବା ପାଇଁ ଆପଣଙ୍କୁ ଜଣେ ବୁଦ୍ଧି ଶିଖେଇ ଦେଇଥିଲେ।
ସେଇ ବୁଦ୍ଧି ଶିଖିକି ଆସିଛି ବୋଲି ତ ଏଇନା ସବୁ ସେଇ ବୁଦ୍ଧିଟାକୁ ଠିକ ଆପ୍ଲାଏ କରିକି ଆଉ କିଛି ସେ ବୁଦ୍ଧି ଆଉ ନେଷ୍ଟ କିଛି ଆଉ ସେଇଗୁଡା କିଛି କରା ହଉନି କାରଣ ସେଇଗୁଡା କଲେ ଆ ପୁଣି ହଇରାଣ ରେ ପଡିଯିବି ନା। ଆପଣଙ୍କ ଆପଣଙ୍କ ସେ ଭାଇ ବି ଯଉଁଥିପାଇଁ ଆପଣ ଯାଉନାହାଁନ୍ତି ବାହାର କଲେଜ। ସିଏ ବି ମୋରି ସାଙ୍ଗରେ ସେଇ ସବୁ କାମ କରୁଥିଲେ ଯେହେତୁ ମୁଁ ତାଙ୍କୁ ଓ ମନା କଲି ସିଏ ସେଇଠୁ ଆଉ ସେ କାମ କରୁନାହାନ୍ତି।
ଯାହା ହଉଛି ଆପଣଙ୍କ କଥା ତ ମାନୁଛି ଏତିକି ବଡ କଥା ପୁଣି ଯଦି କେବେ ରୋଗ ବାହାରିଲା କଣ କରିବା?
ନା ନା ସେ ରୋଗ ବାହାରିବନି ପା ଠିକ ହେଲା ପରେ ଆଉ ସେ ରୋଗ ହିଁ ବାହାରିବନି କାହିଁକିନା ଠିକ୍ ହେଲା ପରେ ସେ ସବୁବେଳେ ଠିକ୍ କାମ କରିବେ କାହିଁକି ନା ମଣିଷ ଥରେ ବୁଦ୍ଧି ଶିଖେ ଦ୍ଵିତୀୟ ଥରେ ବୁଦ୍ଧି ଶିଖେନି।
ଯାହା ହଉ ଯାହା ହଉ ପିଲାଟା ଏତେ ବୁଝୁଛି ସେଟା ବହୁତ ବଡ କଥା। ତାର ହୋଇଯିବ ତା ରୋଗ ଠିକ୍ ହେଇଯିବ ବହୁତ ଜଲ୍ଦି କିଛି ଅସୁବିଧା ନାହିଁ ସେଥିରେ
ସେ ରୋଗର ଗୋଟିଏ ଡର କାରଣ ବାହାର କିଛିଟା ପିଲା ରହୁଛନ୍ତି ନା ବାହାର ରାଜ୍ୟର। ସେ କାଳେ କିଛିଟା ଆ ଆସିକି ତାଙ୍କର ଗୋଟେ ସାଙ୍ଗ ଅଛନ୍ତି ତାଙ୍କ ସାଙ୍ଗରେ ପୁଣି କଥାବାର୍ତ୍ତା ହେଇଗଲେ ତାଙ୍କର ପୁଣି ଟିକେ ମନରେ ଚିଡା ଫିଡା ହେଇଯାଏ ତ ସେ ସେ ଚି ଚିଡ଼ିରୁ ସେ ରୋଗଟା ବାହାରେ ଆଉ ସେ ବାହାର ପିଲା କିଛିଟା ନ ଆଇଲେ ସେ ପୁଣି ଶାନ୍ତ ହେଇକି ବସନ୍ତି।
ହଁ ମୁଁ ତ ତାଙ୍କୁ ବୁଝଉଛି କି ସେମିତି କିଛି ହବ
ସିଏ ଯେ ଯେ ସବୁଦିନ ଅ ଗୋଟେ ଯାଇକି ଚେକ୍ କରିବେ ଭାରି ତାଙ୍କର ମନରେ ସନ୍ଦେହ। ସେ ସବୁବେଳେ ଯାଇକି ଦେଖନ୍ତି କିନ୍ତୁ କିଛି ନଥାଏ କିନ୍ତୁ ସିଏ ଯେ ମନରେ କଣ୍ଟ୍ରୋଲ ନଥାଏ ବା ସେ ସବୁବେଳେ ଯାଇକି ସନ୍ଦେହରେ ଦେଖିବେ କଣ କେତେ ବଢିଲା? କଣ ନାହିଁ ଯେମିତି ଷ୍ଟ ଷ୍ଟକ୍ ମାର୍କେଟ ଗୁଡାକରେ ସବୁଥିବ ବଢେ ସେମିତି ଆସ ଟିକେ କର ଦେଖନ୍ତି ଆଉ।
ହଉ ମୁଁ ଏବେ ରଖୁଛି ଆପଣଙ୍କୁ ଆଉ କେବେ କଲ୍ ଆଉ କେବେ କଲ୍ କରିବି ରଖୁଛି ଆଉ।
ହଉ ହଉ।